ହଁ କଣ କରୁଥିଲ କି?
ଦିଦି ଏଇଠି ଟିକେ ଖାଇକି ଗଡ଼ୁଥିଲି।
ଓହୋ। ହଁ ମୁଁ ତ ସେମିତି ଘରେ କିଛି କାମ ନାହିଁ ଯେ ମୁଁ ସେମିତି ଦିନ ସାରା ପୁରା ବସି ବସି ମ ତେ ଭାରି ବିରକ୍ତି ଲାଗୁଛି ଆଉ ତମେ କଣ କିଛି କରୁନ କି କାମ ସେମିତି ମୋ ଭଳିଆ ସେମିତି ବେକାର ହେଇକି ବୁଲୁଛ ନା କଣ?
ଏ ନାଇଁ ଦିଦି ଆ ମୁଁ ଗୋଟେ ବଢ଼ିଆ କାମ କରୁଚି। ଇ ତମକୁ ଭାବିଥିଲି ଏବେ ଏବେ ସେ କାମ ମୁଁ କରୁଚି ମୁଁ ତମ କଥା ମୋ ମନରେ ଆସିଥିଲା ସେଇଥିପାଇଁ ତମେ ବୋଧେ ଫୋନ୍ ମତେ କଲ। ଦିଦି ଏବେ ଗୋଟେ ବଢ଼ିଆ ସୁନ୍ଦର କାମ ଆମେ ଅନଲାଇନ୍ ରେ କରୁଚୁ ଉଁ ଆମର ଆଡ଼ିଓକୁ ଦଉଚୁ ପଇସା ପାଉଚୁ ତମେ ଯଦି ଚାହିଁବ ସେମିତି ଗୋଟେ ଯୋଗଦାନ ଦେଇକି ନିଜ ଅଡିଓ କୁ ଦବ ଅ ଏ ଆଇ କି ଦବ ପୁଣି ତମେ ପଇସା ପାଇବ ଆଉ ଇଏ ଏଇଟା ବଢ଼ି ବଢିଆ ବ୍ୟବସ୍ଥା ଆମେ ସୁନ୍ଦର ଭାବରେ ଆମେ ଏଇଠି କରୁଛୁ ସମସ୍ତେ ହେଁ ତାଙ୍କ ସମୟ ଟାକୁ ଉପଯୋଗ କରୁଛନ୍ତି। କିଛି ବ୍ୟର୍ଥ ସମୟ ଆମର ଯାଉନି ଘରେ ରହି ଘରର ଯାବତୀୟ କର୍ମ କରି ଉୁଁ ଫାଙ୍କା ଯୋଉ ସମୟ ପାଉଛୁ ଯୋଉ ଫାଙ୍କା ସମୟରେ ଇଆଡୁ ସିଆଡୁ ଗପି ସମୟକୁ ନଷ୍ଟ କରି ଦିଅନ୍ତୁ। ସେଇ ସମୟକୁ ଉପଯୋଗ କରି ଆମେ ଆ କେତେ ପଇସା ପାଇଲୁଣି। ଆଉ ତମେ ଦିଦି ଏ ବିଷୟରେ କିଛି କଣ ଜାଣି ନା?
ସତରେ ନା କଣ ମୁଁ ତ କାହିଁ ମୁଁ ତ ଆଉ ଯୋଉ ତମ ସହିତ ବହୁତ ଦିନ ହବ ଆଉ ଯୋଗାଯୋଗ କରିପାରୁନି ଆଉ ଏମିତିରେ ବି ଘରେ ବସି ବସି ମତେ ବିରକ୍ତିଆ ଲାଗୁଛି କେତେ ସେଇ ମୋବାଇଲ ଧରିକି ବସିବି। କେତେ ଟିଭି ପାଖରେ ବସିବି ବେଳେବେଳେ ଭା ଏବେ ଆଉ ଏମିତି କିଏ ଜଣେ ମୋର ସାଙ୍ଗ ଟିକଏ ମୋ ସହିତ କଥା ହୁଅନ୍ତେ କି? ଦେଖା ହୁଅନ୍ତେ କି ଚିହ୍ନା ହୁଅନ୍ତେ କି? ଆଉ ମତେ କିଛି ଗୋଟେ କାମ ଦିଅନ୍ତେ ଘରେ କେତେ ବସିବି ଏମିତି ବି ଯଦି ଦଶ ଟଙ୍କା ବି ମୋର ଦରକାର ପଡୁଛି ମୁଁ ପରିବାର ଲୋକଙ୍କୁ ଅନେଇବାକୁ ପଡୁଛି କେତେବେଳେ ମତେ ସେ ଦଶ ଟଙ୍କା ଦେଲେ ମୁଁ ଖର୍ଚ୍ଚ କରିବି। ଆଉ ତମେ ଯଦି କହୁଛ ଫୋନ ମାଧ୍ୟମରେ କିଛି ଇଁ ସଂସ୍ଥା ଅଛି ସେଇଟା ଘରେ ସେଇଟା ଦିଦି କଣ ଘରେ ବସିକି କରିହବ? ନା ଆମ ଘରେ ଟିକେ ଦିଦି ଆମର ଟିକେ ପୁରୁଣା ପ୍ରଥା ରହିଛି। ଆମର ଟିକେ ଯୌଥ ପରିବାର ଭଳିଆ ଆମର ଟିକେ ବାହାରକୁ ସେତେ ଛାଡିବେନି ମତେ। ଆଉ ମୋତେ ଯଦି କିଛି ଘରେ ବସିବା କାମ ଫୋନ ମାଧ୍ୟମରେ ଯଦି ଦିଅନ୍ତ ତାହେଲେ ମୁଁ ସେଇଟା ନିଶ୍ଚିନ୍ତ ଭାବରେ ଦାୟିତ୍ଵ ସମ୍ପନ୍ନ କରିପାରିବି। କିନ୍ତୁ ଦିଦି ମୁଁ ବାହାରକୁ ଟିକେ ଯାଇପାରିବିନି ଆମ ପରିବାରରେ ବାହାରକୁ ସେ ମୋତେ ଛାଡ଼ିବେନି ମୋତେ ଘରେ ବସିକି ମୁଁ ଫୋନ ଯୋଗା ଫୋନ ମାଧ୍ୟମରେ କିଛି ଏ କାମ ମୋ ପାଇଁ ଅଛି କି ମତେ କହୁନ ମୁଁ ନହେଲେ କରନ୍ତି।
ଏ ଦିଦି ସୁନ୍ଦର କାମଟେ ଅଛି ମୁଁ ଆପଣଙ୍କ ସହିତ ଆଜି ତ କଥା ହେଲି ମୁଁ ସେଇଟା କହିଦଉଛି ଏଇଟା ଗୋଟେ ସୁନ୍ଦର ଆମର ଯୋଉ ଏଆଇ ମାନେ ଆସିଛି ଗୋଟେ କ ମେସିନ ସେଥିରେ ସେ ଓଡ଼ିଆ ଆମେ ମାନେ ସବୁ ଆମର ଭୟସ ଟା ତାକୁ ଦବା। ସେଇଟା କେମିତି ଦବା ଆମେ ମାନେ ଏମତି ଫୋନ ରେ କଥା ହେଲେ ସେଇଟା ଅ ମାନେ ଅ ମାନେ ଗୋଟେ ଅଟୋମେଟିକ ରେକର୍ଡ ହେଇଯିବ ସେଇ ରେକର୍ଡ ଟା ପଠେଇବା ଯାହା ଫଳରେ କି ଯୋଉ କମ୍ପାନୀ ସେଇ ରେକର୍ଡ ସବୁ ଆଣିକି ଦଉ ଚି ସେ ମାନେ ଆମମାନଙ୍କର ସମୟର ବି ପ୍ରତ୍ୟେକ ଜିନିଷରେ ତ ଗୋଟିଏ ମୂଲ୍ୟ ରହିଛି ଆମ ମାନଙ୍କର ସମୟର ମୂଲ୍ୟକୁ ସେମାନେ ହିସାବ କରି ଆମ ମାନଙ୍କୁ ଆମର ମନ ମୁତାବକ ଆବଶ୍ୟକ ଠୁ ଅଧିକ ଆମ ମାନେ ଯେମତି ତୃ ତ ସେଇ ଅନୁସାରେ ଆମକୁ ସେମାନେ ହଁ ତାର ପାରିଶ୍ରମିକ ଦେଇ ଦଉଛନ୍ତି। ତେଣୁ କିି ତୁମେର ଯଦି ଯୋଉମାନଙ୍କର ଏଇ ଯୋଉ ସ୍ମାର୍ଟ ଫୋନ ବା ଏମିତି ବଡ ଫୋନ ଅ ଛି ସେଇମାନେ ଘରେ ବସିକି ପଇସା ରୋଜଗାର ସୁନ୍ଦର ଭାବରେ କରିପାରିବେ। ତମର ଯଦି ଗୋଟେ ଏମିତି ସ୍ମାର୍ଟ ଫୋନ ଅଛି ସେଥିରେ ଆମର ଗୋଟେ କମ୍ପାନୀ ଅଛି ସେ କ କମ୍ପାନୀ କୁ ଆମେ ରେଜିଷ୍ଟ୍ରେସନ କରିବାକୁ ପଡିବ ଆମ ମୋବାଇଲି ରେ ତାପରେ ସେଇଠି ଆମେମାନେ କହିବା ଯେ ଆମେ ବି କାମ କରିବାକୁ ଚାହୁଁଛୁ ତାଙ୍କୁ ଜଣେଇବା ସେମାନେ ଆମକୁ ଏମିତି ସବୁ ଅଡିଓ ଟାସ୍କ ସବୁ ଦେବେ ଦବା ଫଳରେ ଆମେ ଏମିତି କଥାବାର୍ତ୍ତା ହବା ଯେମତି ତମେ ମୁଁ ଏଇନା କଥା ହଉଛୁ ସେମିତି ଆମେ ସେଇ ମୋବାଇଲ୍ ରେ ସେ ଆପ୍ ମାଧ୍ୟମରେ ଆମେ କଥା ହବା। କଥା ହବା ଫଳରେ କଣ ଆମର ଆମେ ଯେତିକି ସମୟ କଥା ହବା ସେଇ ଅନୁସାରେ ଆମକୁ ଆମର ପାରିଶ୍ରମିକ ମିଳି ଯାଉଚି। ଆମର ଜାଣିଛନ୍ତି ଦିଦି ଆମର ଏପଟ ଏରିଆରେ ପ୍ରାୟ ଦୁଇଶହ ଖ- ହବ ଯେ ସ୍ତ୍ରୀ ଲୋ କ ପୁରୁଷ ଲୋକ ଝିଅ ସମସ୍ତେ ଏଇ ଆପ୍ କୁ ମାନେ ଏଇ ମୋବାଇଲ୍ ମାଧ୍ୟମରେ ଏଇ କମ୍ପାନୀ ରେ ଚାକିରି କରି ପଇସା ପାଉଚନ୍ତି। ତେଣୁ ତୋମେ ମଧ୍ୟ ଏଥିରେ ମୁଁ ତୋମକୁ ଶିଖେଇଦେବି, ମୋତେ ଆ, ଏବେ ଟିକେ ମୁଁ ବ୍ୟସ୍ତ ଅଛି। ଆଉ ଟିକେ ଆଉ ଟିକେ ପରେ ତୋମେ ଫୋନ୍ କରିବ। ମୁଁ ତୋମକୁ ଶିଖେଇଦେବି କେମିତି କଣ ତାକୁ ସବୁ କରାଯାଏ, ତୋମେ ସେଇଥିରେ ଯୋଗ ହବ। ଆଉ ନିଜେ କରିବ। ଆଉ ତୋମର ବି ପାଖାପାଖି ଯୋଉ ପଡାପଡଶୀ ଯିଏ ବି ଥିବେ ତାଙ୍କୁ ବି ଯୋଗଦାନ ଦବ। କାରଣ ଅ, ଦେଖ ପଇସା ସମସ୍ତଙ୍କର ଆବଶ୍ୟକ। ଯେହେତୁ ଯଦି ଆମେ ସେଇ ଏଥିରୁ ପଇସା ପାଇକି ଉପକୃତ ହଉଚେ ଆମେ ଚାହିଁବା ଆମ ସାଙ୍ଗସାଥି ପ୍ରିୟଜନ ଯୋଉମାନେ ବି ଅଛନ୍ତି ସେମାନେ ବି ଏଥିରୁ ମାନେ ନିଜେ ଯୋଗ ଦେଇ ପରିଶ୍ରମ ନି ଜର ଅଡିଓ ଭିଡିଓ କରି ପଇସା ପାଆନ୍ତୁ। ତେଣୁ ତୁମେ ବି ଚାହିଁଲେ ତୋମର ଭଉଣୀ ହଉ କି ପିଉସୀ ହଉ ନଣନ୍ଦ ହଉ ଯା ହୁଅନ୍ତୁ ଯିଏ ବି ତୁମେ ଚାହିଁଚ ଏଇଟା କରିପାରିବେ ତୋମେ ବି ତାଙ୍କୁ ମିଶେଇ ପାରିବ, ତାଙ୍କୁ ବି ତୋମେ ଶି ଖେଇପାରିବ ସେମାନେ ପଇସା ରୋଜଗାର କରିବେ। ଏଇଟା ଗୋଟେ ବଢ଼ିଆ ବ୍ୟବସ୍ଥା ନୁହେଁ?
ହଁ ମୁଁ ତ ଶୁଣିକି ମୋତେ ଭାରି ଖୁସି ଲାଗିଲାଣି ମୋତେ ବେଶି ଖୁସି ଲାଗୁଚି ଏଇଥିପାଇଁ ଯେ ମୋତେ ଏ ପରିବାରଠୁ ବାହାରକୁ ଯିବାକୁ ପଡିବନି। ଆଉ ଯାହା ଫଳରେ କି ମୋ ପରିବାର ଲୋକ ମୋତେ ଭୁଲ ବୁଝିବେନି। ଘରେ ରହିକି ଯଦି ଏଇଟା କରିହବ ତାହେଲେ ଖାଲି ମୁଁ କାହିଁକି ଆମେ ବି ଏଠି ଆମର ଦିନ ସାରା କିଛି କାମ ନାଇଁ ଆମେ ବି ସାତରୁ ଦଶ ଜଣ ପାଖାପାଖି ହବ ସ୍ତ୍ରୀ ଲୋକ ଆମ ଘରେ ଆମେ ବସିକି ଏମିତି କାଚ କଉଡି ଖେଳୁଛୁ, ନହେଲେ ତାସ୍ ମାଡ଼ କରୁଚୁ। ନହେଲେ ବସିିକ ଗୁଲି ଖଟି କରୁଚୁ, କାମ ଯେହେତୁ କିଛି ନାଇଁ ଆମେ କଣ କରିବୁ? ଆମ ପରିବାର ବି ଏମିତିରେ ବାହାରକୁ ଛାଡ଼ିବାକୁ ପସନ୍ଦ କରନ୍ତିନି। ତାହେଲେ ଦିନ ସାରା ଖାଲି ଖାଇକି ଘରେ ବସିବା କଥା। ଆଉ ତାପରେ ତୋମେ ଯୋଉ କଥା କହିଲଣି ମୋତେ ତ ଏବେ ଇଚ୍ଛା ହେଲାଣି ମୁଁ ଏବେଠୁ କରିବି। ହେଲେ ମୁଁ ଭାବୁଛି ମୁଁ ଏକୁଟିଆ କାଇଁ କରିବି ଆଉ ମୁଁ କିଛି ରୋଜଗାର କରିବା ସହିତ ଅନ୍ୟମାନେ ବି କିଛି ରୋଜଗାର କରନ୍ତୁ। ତାଙ୍କ ଛୁଆ ପିଲାମାନେ ବି ସିଏ ତ ପାଞ୍ଚ ଟଙ୍କା ଦଶ ଟଙ୍କାରେ ତାଙ୍କ ଛୁଆ ମାନଙ୍କର ବି ଖର୍ଚ୍ଚ ଉଠିଯିବ ଯେମିତି ମୋର ଉଠିବା କଥା। ତାହେଲେ ମୁଁ ସେଇଆ ଭାବୁଚି ଆଜି ଯେତେବେଳକୁ ସେ ସ୍ତ୍ରୀ ଲୋକ ସବୁ ଆମ ଘରକୁ ଆସିବେ ସେଇ ସମୟରେ ମୁଁ ଦିଦି ତୋମ ପାଖକୁ ଟିକେ ଫୋନ୍ କରିବି। ଫୋନ୍ କଲେ କଣ ହବ କି ସେମାନେ ନିଜେ ଏଇଠି ଥିବେ ସିଏ ଆଉ କିଛି ତୋମ ମୁହଁରୁ ଟିକେ ଶୁଣିଦେଲେ ତାଙ୍କୁ ଆଉ ଟିକେ କିଛି ବିଶ୍ଵାସ ହବ। ଆଉ ସେମାନେ ଆଜି ଆସିବେ ଯେତେବେଳେ ମୁଁ ସେଇ ଟାଇମ୍ ରେ ତୋମ କତିକି ଫୋନ୍ କରିବି। ଆଉ କଣ କଣ ଏ ବିଷୟରେ ଅଛି? ଆଉ ଗୋଟେ କଥା ଆମେ ଯଦି ଏ ଆମର ତ ବଡ ଫୋନ୍ ଅଛି, ହେଲେ ବଡ ଫୋନ୍ ରେ ଯଦି ଆମେ ଏଇ ସବୁ କାମ କରିବୁ ଆମର ଆମ ଜୀବନ ପ୍ରତି କି ଆମ ମୋବାଇଲ୍ ପ୍ରତି କି ଆମେ ଯୋଉ ଯୋଉ ଟଙ୍କାଟେ ବି ଆମେ ରୋଜଗାର କରିବୁ, ସେଇଟା ତ ଯାହାହଲେ ଆମ ଖାତାକୁ ଆସିବ ଆମ ସଞ୍ଚୟ ଖାତାକୁ। ଆଉ ଏବେ ତ ବହୁତ ସବୁ ଆମର ଠକାମିର ଶିକାର ହଉଛନ୍ତି। ଏଇ ସଂସ୍ଥା ଦ୍ଵାରା ଆମେ କିଛି ଠକାମିର ଶିକାର ହବୁନି ତ।
ନା ନା ଏଥିରେ କୌଣସି ଠକାମି ନାହିଁ କୌଣସି ଏଠିକି ଯେମିତି ଆମେ ଫ୍ରଡ କହୁଛେ ଫ୍ରଡ ନାହିଁ ଇଏ ବହୁତ ଟ୍ରଷ୍ଟ ଟ୍ରେଡ଼୍ କମ୍ପାନୀ ଏଥିରେ ଏଇଟା ବହୁ ମିନିମମ୍ ତିନିରୁ, ଚାରି ବର୍ଷ ହେବ ଏ କମ୍ପାନୀ ଏ ମାନେ ଆମର ଏ ଆଇ ପାଇଁ କାମ କରୁଛି ଏହାର କମ୍ପାନୀର ମୁଖ୍ୟ ଲକ୍ଷ୍ୟ ଯେଉମାନେ ସମାଜର ତଳ ବର୍ଗର ଲୋକ ଯୋଉମାନେ କୌଣସି ଗୋଟେ ରୋଜଗାର ର ବାଟ ପାଇ ପାରୁନାହାନ୍ତି। ଗୋଟିଏ ପଇସା ବି ସେମାନେ ରୋଜଗାର କରି ପାରୁନାହାନ୍ତି ଶିକ୍ଷିତ ବେକାର ସେମାନେ କିଛି ନା କିଛି ଅକ୍ଷର ଶିଖିଛନ୍ତି, ମୋବାଇଲ ଚଲେଇ ଶିଖିଛନ୍ତି କିଛି ଶିକ୍ଷା ମାନ ସେମାନଙ୍କ ପାଖରେ କିଛି ଗୋଟେ ଶିକ୍ଷାର ଯୋଗ୍ୟତା ରହିଛି। କିନ୍ତୁ, ସେମାନେ କିଛି କରିପାରୁନାହାନ୍ତି। ସେଇମାନଙ୍କୁ ମାନେ ସମାଜର ଅ କିଛି ଗୋଟେ ସ୍ରୋତରେ ମାନେ ଗୋଟେ କଣ ସ୍ୱା ଅଁ କଣ ଆର୍ଥିକ ମାନେ ସ୍ରୋତରେ ସେମାନଙ୍କୁ ଆଣିବା ପାଇଁ ଏଇ କମ୍ପାନୀର ମୁଖ୍ୟ ଲକ୍ଷ୍ୟ। ଏଇ କମ୍ପାନୀର ଆହୁରି ଗୋଟେ ଲକ୍ଷ୍ୟ ଯେ ଯୋଉମାନେ ପ୍ରକୃତିରେ ପଇସା ପାଇବା ଆବଶ୍ୟକ ସେମାନେ ହିଁ ନିଜର କହି ଯୋଗ୍ୟତା ଥିବା ଲୋକ ଓଡିଓ ଦିଅନ୍ତୁ ପଇସା ପାଆନ୍ତୁ। ତେଣୁ ଏଥିରେ କୌଣସି ଫ୍ରଡ୍ ନାହିଁ। ଏଥିରେ ଆପଣଙ୍କର କୌଣସି ମାନେ ଆକାଉଣ୍ଟ ବା ଅ ତାନା କଣ ଯୋଉ ଆପଣଙ୍କର କିଛି ଓ ଟି ପି ଏବେ ଏଇଥିରେ ବି କୌଣସି ସେୟାର ହେବନି ଆପଣଙ୍କୁ ବି ଯେ ମାଗିବେ ଆପଣ ଦେବେନି। ଆଉ ଏଇ କମ୍ପାନୀ ଚାକିରୀ କରିବା ପାଇଁ ହେଲେ କୌଣସି ଅର୍ଥର କାରବାର ନାହିଁ ଯିଏ କହିବେ ନାହିଁ ତମକୁ ଚାକି କି ଦେଇ ମୁଁ ପଇସା ନେବି। ସେଥିରେ ବି ନାହିଁ କୌଣସି ଏଠି ଫ୍ରଡ଼୍ ନାହିଁ ନିଜେ କାମ କରିବା ନିଜେ ପଇସା ପାଇବା ଏଥିରେ କୌଣସି ଭେଣ୍ଡରଙ୍କର ବି ମଝିରେ ହସ୍ତକ୍ଷେପତା ନାହିଁ। ଆମେ କଣ ଡାଇରେକ୍ଟ ମାନେ ପ୍ରତ୍ୟକ୍ଷ ଭାବରେ କମ୍ପାନୀ ସାଙ୍ଗରେ କାମ କରିବା ପ୍ର ପ୍ରତ୍ୟକ୍ଷ ଭାବରେ ପଇସା କମ୍ପାନୀ ମାଧ୍ୟମରୁ ପାଇବା। ଯୋଉ କାରିଆ ଆପ୍ ଆମେ କାମ କରୁଛେ ସେଇ କା ଆପ୍ ରୁ ହିଁ ଆମେ ପଇସା ମାନେ ସେ କାରିଆ ଗୋଟେ କମ୍ପାନୀ କମ୍ପାନୀରୁ ଆମେ ମାନେ ପଇସା ପାଇବା। ଏଥିରେ କୌଣସି ଫ୍ରଡ଼୍ ର ମାନେ ଶିକାୟତ ବି ନାହିଁ। ଆଉ ଗୋଟେ କଥା ଏଥିରେ କୌଣସି ଆମର ଆମେ ୟୁ ପି ଆଇ ଟି ଦବା ଯେମତି ବି ଆମେ ସବୁଠିକି ଦଉଛେ ଆମ ପଇସା ଆସିବା ପାଇଁ। ଏଇଟା ସେମିତି ତାଙ୍କୁ ଦବା ସେମାନେ ପଇସା ପଠେଇବେ। ଏଥିରେ କୌଣସି ଆମର ଓ ଟି ପି ଆମେ ପଠେଇବାନି ଯେ ଆମକୁ ଭୟ ଲାଗିବ। ତେଣୁ ଏଥିରେ କୌଣସି ଫୟଡ଼୍ ନାହିଁ ତମେ ନିଶ୍ଚିନ୍ତ ଭାବରେ ଆଉ ବିଶ୍ଵାସ ର ସହିତ କାମ କର ଆଉ ଏଇଥିରୁ ବି ବହୁତ ସାରା ପଇସା ତମେ ରୋଜଗାର ନିଜର ବହୁତ୍ କିଛି ଅଭାବ କୁ ତୁମେ ଦୂର କରିଦେବ। ଏଇଟା ମାନେ ମୁଁ ଯେତେ ଦିନ ମୁଁ ଏଠୁ ତିନି, ଚାରି ବର୍ଷ ହେଲାଣି କାମ କରୁଛି। ସେଇଥିପାଇଁ ଆପଣଙ୍କ ଆପଣଙ୍କୁ ଏବେ କହୁଛି।
ହଉ ଦିଦି ତାହେଲେ ଯାଇ ହଉ ଓ ମୁଁ ତ ବିଷୟରେ କିଛି ଜାଣିନଥିଲି। ମୁଁ ଭାବୁଛି ମୋର ଯୋଉ ସମୟ ଟା ଗୁଲି ଖଟିରେ ପଳଉଥିଲା ତା ଚ କୋଉଠିକି ପଳଉଥିଲା। ମୁଁ ଭାବୁଛି ଆଗରୁ ବୋଧେ ମୋ ପାଇଁ ସମୟର ମୂଲ୍ୟ କିଛି ନଥିଲା। କିନ୍ତୁ ତୁ ଉଁ ତମ ତ ଏଇଭଳିଆ ଯୋଉ ଭଳିଆ ଲୋକଙ୍କ ସାଙ୍ଗରେ ସାଙ୍ଗ ହବ ସେଇଭଳିଆ ଏ ଜିନିଷ ସବୁ ଜାଣିବାକୁ ପଡି଼ବ। ଯେହେତୁ ଆମେ ବାହାରକୁ ଯାଉନଥିଲୁ ଆମେ ସବୁ ଘରେ ରହିକି କିଛି କାମ ନାହିଁ ଆମର ମୁଁ କିଛି ଜାଣି ପାରୁନଥିଲି। କିନ୍ତୁ, ମୁଁ ଆଜି ତମ ସହିତ କଥା ହେଲା ପରେ ମୋତେ ଲାଗୁଛି ମାନେ ପ୍ରତ୍ୟେକଟି ମୁହୂର୍ତ୍ତର ବି କିଛି ମୂଲ୍ୟ ଅଛି। ପ୍ରତି ମିନିଟର ବି କିଛି ମୂଲ୍ୟ ଅଛି। ଆଉ ଯାହା ଫଳରେ କି ଆମେ କିଛି ଆଗକୁ କରିପାରିବୁ? ଅ ହଉ ଦେଖିବା ଆଉ ତାହେଲେ ସେ ଯୋଉ ମା ମାନଙ୍କ କଥା କହୁ ଥିଲି ଯେ ଯୋଉ ସ୍ତ୍ରୀ ଲୋକ ସେ ଆଜି ଆସନ୍ତୁ। ଆଜି ଆସିଲେ ଆମେ ସବୁ ବସିକି ଏ ବିଷୟରେ କଥା ହେଇକି ଆମେ ଜଣେଇବୁ। ଆଉ ଦିଦି ଆମର ଏପଟେ ଦଶ ଜଣ ଆମେ ଅଛୁ। ଆମ ଦଶ ଜଣଙ୍କ ପାଇଁ ଯାହା ହେଲେ ବି ଆମ ପାଇଁ ଦଶଟା କାମ ରଖିଥିବେ ଆଉ ମୁଁ ତ ଜାଣିନଥିଲି। ଏ ଜାଣିଲା ପରେ ମତେ ମୋ ମନର ଇଚ୍ଛା ଶକ୍ତି ଅଧିକ ହେଲାଣି ମୁଁ କରିବା ପାଇଁ। ଆଉ ମୁଁ ଯଦି କରିବି ସେମାନେ ବି ନିଶ୍ଚିନ୍ତ କରିବେ। ତେଣୁକରି ଆମ ଦଶ ଜଣଙ୍କ ପାଇଁ ଏଇ କାମ ରଖିଥିବେ। ତାପରେ ଆପଣ ଆଉ ଯାହାକୁ ଦିଅନ୍ତୁ କିଛି ଅସୁବିଧା ନାହିଁ ଆମର
ହଉ ଆଉ ଠିକ ଅଛି। ଆଉ ହଉ ତାହେଲେ ମତେ ଆପଣ ଫୋନ ମୁଁ ଆପଣ ଯେତେବେଳେ ଆପଣ ଲୋକ ଆସିବେ ମତେ ଆପଣ ଫୋନ୍ କରିବେ ମୁଁ ସବିଶେଷ ତାଙ୍କୁ ବୁଝାଇଦେବି।
ଆଉ ଗୋଟେ କଥା ଦିଦି ଏଥିରେ ପୁରୁଷ ପିଲା ମାନେ ସାମିଲ ହେଇପାରିବେ କି?
ହଁ ପୁରୁଷ ବି ହେଇପାରିବେ।
ଏଥିରେ କଣ କୌଣସି ବୟସ ସୀମା କି ଶିକ୍ଷାଗତ ଯୋଗ୍ୟତା ଅଛି?
ବୟସ ସୀମା ଅଛି ଅଠରରୁ ଅଧିକ।
ଆଉ ଯୋଉ କିଛି ଅଛି କି ଆର ଯୋଉ ଏ ପୁରୁଷ ପିଲାମାନେ ଏ ମାନେ ତାର କିଛି ଦିନ ରାତି କିଛି ଗୋଟେ ସମୟ ଅଛି କି ଏଇ ଟାଇମରେ କରାହେବ ବୋଲି।
ଦିନ ରା କିଛି ଏଥିରେ ନାହିଁ। କେବଳ ତୁମର କ୍ଲିଅର ଭଏସ ଆମେ ଦବା ସମ ମାନେ ଆମର ଟାୱାର ଥିବା ଦରକାର ଆଉ ଅଠର ବର୍ଷରୁ ଅଧିକ ହେଇଥିବା ଦରକାର।
ଦିଦି ମୁଁ ରଖୁଛି ଆଉ ରଖୁଛି ତାହେଲେ।
ହଉ।